ହାଲୋ ହାଲୋ। ହାଲୋ। ହାଲୋ ମ୍ୟାଡ଼ମ ନମସ୍କାର। ହାଲୋ। ଆପଣଙ୍କୁ ଶୁଭୁଛି ମୁଁ କଣ କହୁଛି ମୋ ଭଏସ ଆପଣଙ୍କୁ ଶୁଭୁଛି।
ମ୍ୟାଡ଼ମ ନମସ୍କାର।
ନମସ୍କାର କଣ କରୁଥିଲେ?
ମୋ ସାଙ୍ଗ ସହିତ କଥା ହଉଥିଲି।
ହେ ଅଛି। ହଁ ବହୁତ ଭଲ ତ ଆପଣ ଭଲ ଅଛନ୍ତି।
ହଁ।
ହୁଁ। କଥା କଣ ମ୍ୟାଡ଼ାମ ଆପଣ ଏତେ ହସୁ ଚନ୍ତି। କିଛି ହେଇଚି କି ଆଜି କିଛି ଖୁସି ହେଲା କିଛି ଜିନି ଛ କଣ ହେଇଚି ମତେ ବି ଜଣାନ୍ତୁ? ମୁଁ ବି ଖସି ସେ
ମୁଁ ସାଙ୍ଗ ସହ କଥା ହେଇଥିଲି।
ଆଛା ଆଚ୍ଛା। ତ କଣ କଥା ହେଇଥିଲେ?
ଆଛା ଆଛା ଆଚ୍ଛା। ତ କଣ କଥା ହେଇଥିଲ, ଯଦି ଆପଣ ଯଦି ଆପଣ କହିପାରିବେ ତ କିଛି କଥା ନାହିଁ, ଆପଣ ଯଦି କହିପାରିବେ ତ, ହୁଁ ହୁଁ। ଠିକ ଅଛି କିଛି ଅସୁବିଧା ନାହିଁ। କଣ ଖାଇଚନ୍ତି ଆପଣ?
ମୋର ଡିିନର ଏବେ ଆସିଚି ଖାଇବି ଟିକେ ପରେ।
ଆଛା ଡିନର୍ ଆସିଛି। ଆଉ ଆପଣ ଏତେ ଜଲଦି ଡିିନର କରିଦଉଚନ୍ତି। ଆପଣ ବହୁତ ହସୁଚନ୍ତି ମ୍ୟାଡାମ। କଥା କଣ?
ହଁ ଏବେ ଦି ଦିନ ହେଲାଣିି ସେ ଶୀଘ୍ର ଶୀଘ୍ର ମୋର ଖାଇବା ଆସୁଚି ତ ଖାଇ ଦଉଚି।
ତାହେଲେ ଆପଣ ଖାଇବା ବାହାରୁ ନଉଛନ୍ତି। ସେଇ ଆପଣ ବାହାରେ କୋଉଠି ରହୁଚନ୍ତି କି?
ବାହାରେ ରହୁ
ଆଚ୍ଛା ଆଚ୍ଛା ହ ତାହେଲେ ଆପଣଙ୍କୁ ଘର ଖାଇବା ବହୁତ ମନେ ପଡୁଥିବ ନା?
ଏବେ ଘରୁ ଖାଇକି
କଣ କହିଲେ?
ହ୍ୟାଲୋ ମ୍ୟାଡ଼ମ।
ମୁଁ ଆମ ଘର ଯାଇଥିଲି ତ ସେଠି ଖାଇକି ଆସିଛି ଏବେ ଦି ଦିନ ହଉଛି ତ ମନେ ପଡ ପଡ଼ୁନି।
ଆଚ୍ଛା ଆଚ୍ଛା ଓ ହୋ ଆଚ୍ଛା ତାହଲେ ତ ଆପଣ ଆଚ୍ଛା ରଜ ଟାଇମରେ ତାହଲେ ଆପଣ ଘରେ ଥିବେ ତାହେଲେ ନା ଆପଣ ତ ଭଲ ରଜ ତାହଲେ
ନା ଆମ ସାଇଡରେ ରଜ ହୁଏନି।
ଓହୋ ହୋ ଆଚ୍ଛା ଆଚ୍ଛା।
ହୁଁ ଆମ ସାଇଡରେ ରଜ ହୁଏନି।
ଭଲ ତ କିନ୍ତୁ ଆପଣ ତ ଜାଣିଥିବେ ନା ରଜରେ କେମତି କଣ ହୁଏ ମାନେ ଦୋଳି ଖେଳନ୍ତି ତ ଜାଣିଥିବେ ଆପଣ ନା। ପିଠା ହୁଏ ଦୋଳି ଖେଳନ୍ତି ଖାଆନ୍ତି ତ ଜାଣିଥିବେ ଆଛା। ରଜ ମୁଁ ବି ମାନେ ଏପଟେ ଆମର ତ ଖେଳନ୍ତି ରଜରେ ସେଇ ପିଠା ହୁଏ ସଜେଇ ହୁଅନ୍ତି ସମସ୍ତେ ତିନି ଦିନ ଯାକ ସଜେଇ ହେଇକି ସବୁ ବୁଲନ୍ତି କାମ ପଡି କରିବାକୁ ପଡେନି ମଜା ଲାଗେ।
ହୁଁ ହୁଁ ହୁଁ।
ହୁଁ। ଉଁ ଆପଣ ରଜରେ ସବୁ ପିଠା ସବୁ ବନେ ପିଠା ରଜରେ ପିଠା ସବୁ ବନେ ତ ବେଳେ ବେଳେ ତ ଘରେ ବନେଇଲା ବେଳେ ମୁଁ ବି ଟିକେ ଯାଇକି ଟିକେ ସେଇଠି ଟିକେ ହେଲ୍ପ ତ କୁହନ୍ତିନି ତାକୁ ମାନେ ନିଜେ ନି ଯେ ମୋର ମନ ଇଚ୍ଛା ଯେମିତି ମାନେ ସେ ପିଠାରେ ନିଜ ହିସାବରେ କିଛି ବି ଆକାର ଦେଇପାରିବେ ନା ଆପଣ। ଏବଂ ତାକୁ ସେ ବାଘ ପିଠା ହାତୀ ପିଠା। ପଠା ବନେଇଦିଏ ଆପଣ କେବେ ପିଠା ବନେଇଛନ୍ତି?
ନା ବନେଇନି।
ମାନେ କେବେବି କ ମାନେ କୋଉ ପ୍ରକାର ରବି ପିଠା ମୁଁ ପଚାରୁଛି ମାନେ କୋଉ ବି ମାନେ ଅ ଯେମିତି ଆରିସା ପିଠା ହେଲା। ହଁ ହଁ।
ହଁ ସେ ଭିତରେ ଯୋଉ ଥାଏ ସେଇଟା। ଖାଇଛି ବନଛି।
ନା ମୁଁ ବନେଇ ଯିବି ମାନେ ଏମତି ଭ ଭର୍ତ୍ତି କରି ଦିଏ ପରେଇକି ହଁ। ପୁରକୁ ପୁରେଇ। ମଙ୍କ ସର୍କଲ ସର୍କଲ କରିଛି ଏ ଗୋଲ ଗୋଲ କରିଛି।
ତ ବନେଇଛନ୍ତି କେମିତି ବନାନ୍ତି ଜାଣିଛନ୍ତି ଆପଣ?
ସିଏ ଥାଏ ସେଇଟା ଏମିତି ମା ମାନେ ଏମତି ବନେଇ ଦେଇଥାନ୍ତି ଖାଲି ଆମେ ଏମିତି ଭରୁଥାଉ।
ଆଛା ସେ ଯୋଉ ମାନେ ସେ ଯୋଉ ଚୁନ ାରେ ସେ ଯୋଉ ବନନାହାନ୍ତି ସିଏ ବନି ସାରିଥାଏ ଖାଲି ସେଇଟାକୁ ମାନେ ଏ ସେପ ଦେଇକି ସେ ଭିତ ଥିରେ ପୁର ଭର୍ତ୍ତି କରିଲେ ହଁ ହଁ ବହୁତ ବଡ କାମ କର ଅଛନ୍ତି। ଆଣ। ମୁଁ ବି ସେଇଆ କରି ଚକୁଳି ପିଠା କେବେ ବନେଇଚ? ଦିଅନ୍ତି।
ହଁ ସେଇଟା ମତେ ବହୁତ ଭଲ ଆସେ।
ଆଛା କେମିତି? କେମିତି ବନାନ୍ତି?
ମୁଁ ଏମିତି ମାନେ ତାର
ହେଁ। କଣ କଣ ଦରକାର ହୁଏ? ହୁଁ।
ସେଥିରେ ଯାହା ପାଇବେ ପାଉଡର ସେଇଟା ମାନେ ଆମେ ବାହାରେ ରହୁ ସେତେବେଳେ ଆମେ ଯାହା ଯାହା ଏମତି ପାଉଡର ଗୁଡା ଯୋଉ ଦୋଉ। ଦୋକାନରେ ମିଲେ ସେଇଟା ରଖିକି ଏମତି ପାଣି ଦେଇକି ମିକ୍ସ କରିକି ଟିକେ ଲୁଣ ଦେଇଦେବେ।
ଯାହା ଯାହା ପାଉଡର ମାନେ କସ୍ମେଟିକ ପାଉଡର ତ ଆମେ ପକେଇବାନି ନା ତ କଣ? କଣ ପାଉଡର କୋଉ ଟାଇପ ର?
ମାନେ ମାଣ୍ଡିଆ ମାଣ୍ଡିଆ ପାଉଡର ନହେଲେ ଅ ଚାଉଳ ଚାଉଳ ପାଉଡର।
ହୁଁ ହୁଁ ହୁଁ।
ତାପରେ ବିରି ପାଉଡର। ଅଟା ପାଉଡର।
ଆଚ୍ଛା ଆଚ୍ଛା ଏ ସବୁ ଗୁଡାକ ଗୋଟେଥରକୁ ଗୋଟେ ଜାଗାରେ ବି ମି ସିଲେଇ ଚଳିବ ନା ମାନେ ଅଲଗା ଅଲଗା
ହଁ ଗୋଟେରେ ବି ମିଶେଇ ପାରିବେ ଏକା ଏକା ବି ମିଶେଇ ହେପାରିବେ।
ଆଛା ଆଛା ଆଛା ଆଛ ଭଲ କଥା, ଓଟସ ଓତସ ମିଶେଇ ହବ ନା ନାଇଁ?
ହଁ ସେଇଟା ବି ମିଶେଇଦବେ ଯାହା ଯାହା ଅଛି ମିଶ ଦେବେ ଏମିତି ଲୁଣ ଦେଇଦେବେ ପାଣି ଦେଇଦେବେ। ତାପରେ। ଗ୍ୟାସ୍ ଅନ୍ କରିବେ ତା ଉପରେ ଏମିତି ତାୱା ପକେଇବେ।
ହଁ ହ ପକି ବି। ରଖିବା।
ହଁ ତା ପାଖକୁ ରଖିଦେବେ ତାପରେ ତାପରେ। ତେଲ ତେଲ। ତାକୁ ଦେଇଦେବେ।
ହଁ ତେଲ ତେଲ ଦେଇଦେବେ ଆଉ ତା ଉପରେ ହଁ ତାପରେ ସେ ଯେଉଁ ମିକ୍ସ କରିଥିବା ସେ ବ୍ୟାଟରଟା ସେ ଉପରେ ଏମିତି ଢାଳି ଦେବେ ଆଉ ତା ଉପରେ ଆଉ ଗୋଟେ ଏମିତି କଭର କରିଦେବେ ମାନେ ଥ୍ୟାଙ୍କ। ଦେବେ ଢାଙ୍କୁଣୀରେ ହଁ ତାପରେ ଗୋଟେ ଗୋ ମିନିଟ ପରେ ଏମିତି ଖୋଲିଦେବେ ତାକୁ ଏମିତି ପଲଟେଇ ଦେବେ ଓଲଟିେଇ ଦେବେ। ପାତିଆ ରେ ସେ ପିଠାକୁ ତା ଉପରେ ହେଇଯିବଉ। ଖାଇଦେବେ ଏମିତି କିଛି ଗୋଟେ ଆଚାର ନହେଲେ କିଛି ଗୋଟେ ମିଶେଇକି।
ହ ମ୍ୟାଡ ବହୁତ ହେଲଦି ବହୁ ବହୁତ ବଢିଆ ରେସିପି କହିଲେ ଆପଣ ମାଣ୍ଡିଆ ତ କେତେ ଭଲ ଦେହ ପାଇଁ ଓଡସ ବି କେତେ ଭଲ। ଏ ସବୁ ଗୁଡାକୁ ଗୋଟେ ଜାଗରେ ମିଶି ଗଲା ବଳେ ସ ଆହୁରି ବହୁତ। ବଢିଆ ଆଉରିରି ଭଲ ଭଲ ବହୁତ ଭଲ ହେଇଯାଉଥିବ ସେ ଖାଲି। କୁ ବନେଇ ଦି ସେି ସିଝିଗଲା ବୋଲି କେମିତି ଜାଣନ୍ତି ଆପଣ।
ମୁଁ ଖାଇ ଖାଇକି ନା।
ହଁ ମାନେ ହେଇଗଲା ବୋଲି ତାପରେ ଆପଣ ସେଇଠୁ ବାହାର କରୁଥିବେ ନା ମାନେ ସେଇଟା ଆ କେମିତି ଜାଣେ ମାନେ ହେଇଗଲା ବୋଲି ତ ସେ ହେଇଗଲା। ହେଇଗଲା ପରେ ଧୂଆଁ ଧୂଆଁ ହୁଏ ନ ହୁଏ ତ। ପୋଡିଗଲେ ଧୂଆଁ ଧୂଆ ହୁଏ ନା। ବୋଧେ।
ଜ। ଆଲେ ବିଷ ଭିତ୍ର ମୁଁ ଆ
ଆକ୍ଚୁଆଲି ମୁଁ ଟିକେ କୁକିଂରେ ସେତେ। ଠିକ୍ ନୁହଁ କିନ୍ତୁ ଏଇଟା ସର୍ଭାଇଭଲ ପାଇଁ ମାନେ ବ ଯିବା ପାଇଁ
ଆଚ୍ଛା ଆଚ୍ଛା ଆଉ ତପଣ ବାହାରେ ରହୁ ଚଛନ୍ତି ତ। ଯାହା ଯେମିତି ସଟକଟ ଆପଣଙ୍କୁ ଲାଗୁଛି। ହଁ ଅଳ୍ପ ଅଳ୍ପ ସମୟରେ ଯୋଉଟା ଆପଣଙ୍କୁ ସହଜ ଲାଗୁଛି। ବନେଇବା ପାଇଁ ଆପଣ ଟିକେ ଦେଇ ଦଉଛନ୍ତି ଆଉ। ହୁଁ ହୁଁ ହଁ ବହୁତ ଭଲ, ମୁ ବି ଟିକେ ଟେ ଟ୍ରାଏ କରିବି ଯାହା ଆପଣ ରେସିପି କହିଲେ।
ହୁଁ ବିଲକୁଲ ଟ୍ରାଏ କରିବେ।
ହୁଁ ହୁଁ। ଆପଣ ଆଚ୍ଛା ଚି ନି, ଆଡ କରନ୍ତିନି ସେଥୀ
ନା ନା ନା ଭଲ ଲାଗେ ନି, ଖାଲି ଲୁଣ ଦବୁ ଭା
ଓକେ ଓକେ। ହୁଁ ମୁଁ ତାହେଲେ କେବେ ଯଦି କ ନା ମାନେ ଆ ଏଇଟା ମୁଁ ରେସିପି ବନେଇବେ ସେ କେମତି କଣ ଆଙ୍କୁ ମୁଁ ନିହାତି ଜଣେଇ ବି, ଦିପ୍ ପିଲୁ ବେଳୁ ହୁଁ ହଁ ହୁଁ ଆ ଆପଣଙ୍କ ଏକ୍ସପେରିଏନ୍ସ ଭଲ ଥିଲା ନା ବଣ
ହଁ ହଁ ବହୁତ ବହୁତ ବଢିଆ।
ହୁଁ ବହୁତ ଭଲ କଥା ମୁଁ ବି ଏଥର ଦେଖିବା ମୁଁ ବି ଟିକେ ଖ ବନାଏ। ମୁଁ ଖାଏ ଯଦି ମୋ ଦ୍ଵାରା ଭଲ ବନିଯାଏ। ତାହେଲେ ମୁଁ ଟିକେ ଘର ଲୋକଙ୍କୁ ବି ଖୁଏଇବି, ତାପରେ ଆପଣଙ୍କୁ ଜଣେଇବି। ଧନ୍ୟବାଦ। ନ ନା ମତେ ଭଲ ରୋଷେ ବି ଆପଣ ମତେ ଜଣେଇଲେ ସେଥିପାଇଁ ଧନ୍ୟବାଦ।
ଧ ଧ ଧନ୍ୟବାଦ। ବଦ
ହୁଁ।